ହୁଁ ସେଇଭଳିଆ ନା ଭଲ ନାହିଁ ଦେହ ହାତ ଖରାପ ହେଇଗଲା। ଆଉ କଣ ଭଲ ରହିବ?
ଆଉ ତମର ଦରମା ପଇସା କଣ ଆସିନଥିଲା ସେ ଏମ୍ପ୍ଲୋଇ ପଠେଇଲା?
ମୁଁ ସାଟିସ୍ଫାଏ ନାହିଁ ରେ ମୁଁ ବହୁତ ମାନେ ନାରାଜ ଅଛି। ମୋର ମାନେ ଇଚ୍ଛା ହଉଛି କା-କାମ ଦାମ ଛାଡିଦେବି କାମଦାମ ଛାଡିକି। କିଛି ଗୋଟେ ନୂଆ କାମ ଦେଖିବାକୁ ଏ କାମରୁ ମାନେ ମୁଁ ଭାବ ହେଉଛି ଯେତିକି ପେମେଣ୍ଟ ମିଳିବା କଥା ସେତିକି ମିଳିନି।
ଥିଲେ ଯାହାଉ ଟି
ନାଇଁ ନାଇଁ ନାଇଁ ଟିକେ କଣ ମାନେ କଣ ଟିକେ କଣ ମାନେ କଣ ଯେ ଯେତିକି ଦେଖିବି ସେ ତିକି ଦିଆହବ ନା ଏମତି କଣ ଅପ୍ରୁବୁ ରେ ଏମିତି ଭୁଲ୍ ଭାଲ ପେମେଣ୍ଟ ଦେଲେ କେମତି ହବ ମୋ ସାଙ୍ଗରେ ଆଉ ଜଣେ ଏମ୍ପୋଲି ଏମତି ଅଛନ୍ତି। ତାଙ୍କର ପେମେଣ୍ଟ ଟା ସେ ତାଙ୍କର ପେମେଣ୍ଟରେ ସନ୍ତୁଷ୍ଟ ଅଛନ୍ତି କିନ୍ତୁ ମୋତେ ବି ସେ ଅନୁସାରେ ମିଳିବା ଦରକାର ଥିଲା ନା,
ମାନେ ମୋର ଜଣେ ପେମେଣ୍ଟ ମୋର ଜଣେ ସାଙ୍ଗ ଅଛନ୍ତି ତାଙ୍କୁ କଣ ଡବଲ ମିଳିଯାଇଛି ପ୍ରୋଜକ୍ଟରେ ଟାସ୍କ ପାଇଁ ମାନେ ସେ ଏକ୍ସପେକ୍ଟ କରିଥିଲେ ପାଞ୍ଚଶହ ତାଙ୍କୁ ମିଳିଲା ହଜାରେ
ନା ମୁଁ ଏଇଟା ଠିକ ହଉନି ଏଇଟା ଠିକ ହଉନି ମୁଁ ଭାବୁଛି କାମ ଦାମ ସବୁ ଛାଡି ଦେଇକି କିଛି ନୂଆ କାମ ଦେଖିବି ତ ଅଛନ୍ତି ମୋର ମଉସା ଜଣେ ସେ ତ କହୁଥିଲେ ଆମର ତାଙ୍କର ସେପଟେ ଯୋଉ କମ୍ପାନୀର ଗୋଟେ କାମ ଅଛି। ହଁ ସେତ ରହିବାକୁ କହୁଥିଲେ, ସେ କାମରେ ଦୁନିଆ ଝା ଝାମେଲା ସେ ତାଙ୍କର ମାନେ, ମାନେ ତାଙ୍କର କଣ କହିଲୁ ଏଇ ଯୋଉ ମିଟର ଫିଟର ଯୋଉ ମିଟର କହିଲି ମଟର ମଟର ଯୋଉ ପାଣି ମଟର,
ହୁଁ
ହଁ ସେଇଟା ଆସେ ତ ସେ ପାଣି ମଟର କେତେ ଆସିଲା କଣ ଆସିଲା କେତେ ପରିମାଣରେ ଆସିଲା ସେ ସବୁ ହିସାବ କରିକି ରଖିବା କଥା। କହୁଥିଲେ ସେଥିରେ ରହିବା ପ ତ ମୁଁ ତାଙ୍କୁ ପରଫେକ୍ଟଲି ଏପର୍ଯ୍ୟନ୍ତ କିଛି କହିନି, କି ରଖିବା କି କଣ ତାକୁ କିଛି କହିନି ଭାବୁଛି ଆଗକୁ କହିବି ଆଉ,
ଆଛା ଆଚ୍ଛା।
ଆଉ ଆଜି ଆଉ
ଆଉ ମୁଁ ଏପଟେ ତ ବର୍ଷା ଆମ ଆଡେ ତ କଣ ବର୍ଷା ହେଲାଣି ତମ ଆଡେ ଆସ ହେଲାଣି ନାହିଁ ଆଜ୍ଞା।
ବର୍ଷା ହଉଛି?
ବର୍ଷା ଘୋଡେଇକି ପୁରା ଆଇଲାଣି ଆଉ। ଟ୍ୟୁସନ ଥିଲା ଯାଇଥିଲି ତିନିଟା ବେଳୁ ଆଇଲି ହେଇନା ବସିିକେ ଆଉ କାଲି ଫେରେ ଟେଷ୍ଟ ଆଜି ବାୟୋଲୋଜି
ବାୟୋଲୋଜି ଟେଷ୍ଟ ଅଛି ନା କୋଉ ଚାପ୍ଟର?
ଟା ଫାର୍ଷ୍ଟ ଚାପ୍ଟର ଟା ଆମର ଏଇ ଯୋଉ ହୁଆମ୍ ରିପ୍ରଡକ୍ସନ,
ହ୍ୟୁମାନ ରିପଡ଼କ୍ସନ ହୁଁ ଭଲ ଚାପ୍ଟର ଟା ସହଜ ଚାପ୍ଟର ଟା ଆସୁଥିବ ଆଉ,
ହୁଁ।
ମାନେ ଟୋଟାଲ ସବୁ ହେଇଯାଇଛି ଫାଷ୍ଟ ଟୁରୁ ଲାଷ୍ଟ ଯାଗେ?
ଫାର୍ଷ୍ଟ ରୁ ଲାଷ୍ଟ ଯାକେ ନୁହେଁ ଅଧା ମାନେ ଅଧା ରୁ କମ ହେଇଛି ଟିକେ।
ଅଧାରୁ କମ ନା?
ହୁଁ।
ହୁଁ।
ଘରେ ଗଲେ ପଢିବି ଆଉ ଯାହା ଯ ସ୍କୁଲରେ ଯାହା ପଢାହେଊଛି ସେତିି ଟିକେ ମନେ ଅଛି ବାକି ଘରେ ଗଲେ ଏନ୍ ସି ଡିଟା ପଢ଼ିବି ଭଲରେ ପଢ଼ିନି ଭଲରେ
ନାଇଁ ଆମର ଜଣେ ଟିଚର୍ ଥିଲେ ତାଙ୍କ ନାଁ ହେଉଛି ଦେବାଶିଷ ସାର୍ ବୋଲି ଜଣେ,
ଓହୋ ଆମର ମ୍ୟାଡାମଙ୍କ ନାଁ ବି ଦେବସ୍ମିତା ମ୍ୟାଡାମ ଦେବସ୍ମିତା ଦାସ। ଜାଣିଛୁ ନା ଦେବସ୍ମିତା ତାଙ୍କ ନାଁ
ଓହୋ ନାଇଁ ଆମ ଯେ ଦେବାଶିଷ୍ ସାର୍ ଥିଲେ ସେ ଭଲ ପଢଉଥିଲେ। କିନ୍ତୁ ତାଙ୍କର ଗୋଟେ ଗୋଟେ କୋଶ୍ଚିନ୍ ପଚାରୁିଥିଲେ ତ ସେଇଟା ସେ କୋଶ୍ଚିନ୍ ଗୁଡ଼ା ମନେ ବହୁତ ଷ୍ଟ୍ରଙ୍ଗ୍ ଥିଲା। ମାନେ ଭିତରୁ ଭିତରୁ କୋଶ୍ଚିନ୍ ପଚାରିବେ ହଁ ମାନେ ଟୋଟାଲ ବିଷୟ ପଢେଇଦେବେ ଏମିତି କୋଶ୍ଚିିନ ପଚାରିଲେ ତୁ ତାର ଆନ୍ସର ଜାଣିଥିଲେ ମାନେ ମୁହଁ ଅଗରଥିବ ଆନ୍ସର ତୁ କହିପାରିବୁନି। କଣ ଆନ୍ସର ତାର ହବ। ସେମିତି ନୁହେଁ କି ଲଙ୍ଗ କୋଚୀନ୍ ସଟ କଶ୍ଚିନ୍ ପୁରା ସହଜିଆ ସହଜିଆ ଟପିକ ସବୁ ଯାକ,
ହଁ ହଁ।
ତ ସେଇଭଳିଆ ମୁଁ ଭାବୁଛି ସେ ସାର ପଳେଇଲେ ମୁଁ ତାଙ୍କ ଥେରେ ଆଉଥରେ ଆଉ ଥରେ ଯାଇ ଟ୍ୟୁସନ ହେଇଥାନ୍ତି। ଭଲ ଲାଗେ ତାଙ୍କ ସହିତ ପଢାପଢିରେ ବାକି ଏଇଥି ପାଇଁ ତାଙ୍କଠାରୁ ଆକ୍ଚୁଆଲି ପ୍ରାଇସ୍ ତାଙ୍କର ଅଧିକ ତାପରେ ଏବେ ସିଏ ନୂଆ ଜବ୍ କରୁ ମାନେ ତାଙ୍କର ନୂଆ ଚାକିରି ହେଇଗଲା ରେଭେନ୍ସାରେ ରେଭେନ୍ସାରେ ତୁ ଶୁଣିଲେ ହସିବୁ ଆରେ ସିଏ ଭାଇ ସାଇନ୍ସରେ ଯୋଉ ମାନେ ତାଙ୍କର ମାନେ ନଲେଜ ଅଛି। କିନ୍ତୁ ରେଭେନ୍ସାରେ ସିଏ ଆର୍ଟସରେ ପଢ଼ାଉଛନ୍ତି ମାନେ ହିଷ୍ଟ୍ରି ପଢ଼ାଉଛନ୍ତି ହିଷ୍ଟ୍ରି ଅନର୍ସ ପିଲାଙ୍କୁ।
ହୁଁ।
ମାନେ ଏମିତି କଣ ପାଇଁ ମୁଁ ବି ଜାଣିପାରୁନି।
ହାଲୋ।
ହଁ ଯେ ଏମିତି କଣ ପାଇଁ ମୁଁ ଜାଣିପାରୁନି ମାନେେ ଦେଖେ ପଢଉଥିଲେ ଆମକୁ ସାଇନ୍ସ ଦେଖିଲା ବେଳକୁ ହିଷ୍ଟ୍ରି ଅନର୍ସ ସେଇ ପଢଉଛନ୍ତି।
ହୁଁ ହୁଁ।
ହୁଁ ମାନେ ରିଜନ କଣ ଥାଇପାରେ। ମାନେ ମଜବୁରି କଣ ହେଇଥେଇପାରିବ ମାନେ ଦେଖ ଆମ ଯେତେବେଳେ ତାଙ୍କ ଟିଉସନ କରୁନଥିଲୁ। ସେତେବେଳେ ସେ ଆମକୁ ପଢଉଥିଲେ ବାୟୋଲୋଜି। ଫିଜିକାଲ ସାଇନ୍ସ ଏଇଗୁଡ଼ା ସବୁ ପଢଉଥିଲେ।
ହୁଁ
କିନ୍ତୁ ଏବେ କଣ କରୁଛନ୍ତି ସେ ପଢଉଛନ୍ତି ଆମକୁ ଏଇ ଯୋଉ ଆମର ଅ ମାନେ ଏବେ ଆମକୁ ଆଉ ପଢ଼ଉନାହାନ୍ତି ତାଙ୍କର ଚାକିରି ହେଇଗଲା ନା ରେଭେନ୍ସାରେ। ତ ସିଏ ସେପଟେ ପଢଉଛନ୍ତି ପିଲାମାନଙ୍କୁ ହିଷ୍ଟ୍ରି ଅନର୍ସ ପିଲାଙ୍କୁ ପଢାଉଛନ୍ତି ବେଳେ ବେଳେ ତ ଏଇ ଯୋଉ ଲଜିକ୍ ଆଁ ଲଜିକ୍ ହେଲା ଏଗୁଡା ବି ପଢ଼ଉଛନ୍ତି।
ହୁଁ ହୁଁ।
ମାନେ ଭାବେ ଜଣେ ସାଇନ୍ସ ଟିଚର ହେଇକି ଜଣେ ଆର୍ଟସ ଷ୍ଟ୍ରିମରେ ପଢେଇବ।
ହୁଁ ପଢେଇଦେବେ ତାଙ୍କର ନଲେଜ ଥିବ ପଢେଇ ପାରିବେ।
ନଲେଜ ଥିବ ଯେ କିନ୍ତୁ କିନ୍ତୁ ଆର୍ଟସ ତୁଳନାରେ ଯୋଉମାନେ ସାଇନ୍ସ ପଢ଼ୁଛନ୍ତି ଯଦିସେ ସାଇନ୍ସ ପିଲାଙ୍କୁ ପଢ଼େଇବେ ତ ବହୁତ ବେନିଫିଟ୍ ହେବ ମାନେ ତାଙ୍କର ନଲେଜ ବହୁତ ଅଧିକ। ତାଙ୍କ କୋଶ୍ଚିନ ଗୁରା ଶୁଣିବାକୁ ଭଲ ଲାଗେ ଆମର ଏସ୍କ୍ରିପସନ ବୋଲି ଗୋଟେ ଚାପ ଟର ଥିବ ଏକ୍ସରିସନ୍ ସେ ଯୋଉ ଆମର ରେଚନ ରେଚନ ନା କଣ ତାକୁ କହନ୍ତି?
ହୁଁ ହୁଁ।
ହଁ ସେ ସେ ଚାପ୍ଟରରେ ମାନେ ସାର୍ ପୁରା ପୁରି ମାନେ ପିଜି କରିଦେଇଥିଲେ ମାନେ ଟୋଟାଲ ଉପରେ କୋଉଠୁ ଯୋଉ କୋଶ୍ଚିନ୍ ପଚାରିବ ସେ ପୁରା ଆ ଆନ୍ସର ପୁରା ପୁରି ମାନେ ତା ଆନ୍ସର ଦିଅନ୍ତି ସେଇ ଭଳିଆ ଆଉ। ମେଘ ଫେଗ କଣ ଆମର ବି ଏଠି ଉଠେଇ ଆଇଲାଇଁ କାଳିଆ କାଳିଆ ଭା
ହୁଁ ହୁଁ ନା ଘରେ ଫୋନ କରିଥିଲେ ପକୁଡ଼ି ଫକୁଡି ଛାଣୁଛନ୍ତି ଡାକିଲେଣି ଘରକୁ ଯିବା ଆଉ ଟିକେ ପରେ ଆଉ।
ନହେଲେ ମୁଭି ମାନେ ମୋର ଏବେ ସେ ଯୋଉ ବାବୁରାମ ମତେ ଏବେ ସେ ବାବୁରାଓର ଡାଇଲଗ୍ କଥା ଖାଲି ମନେ ପଡିଲାଇଁ।
ବର୍ଷା ଆମର ଲେଫ୍ଟ ସାଇଡ ଆଡେ ହେଲାଣି ବୋଧ ନା କଣ ପବନ ଫବନ ଥଣ୍ଡା ପବନ ଦେଲାଣି। ହୁଁ।
କଥା କହିବାରଥିଲା ହେଇ ହେରା ଫେରି ମୁଭି ଦେଖିଛୁ? ସେଥିରେ ଗୋଟେ ଡାଇଲ ହଁ ସେଥିରେ ଗୋଟେ ଡାଇଲଗ୍ ନଥିଲା ଦିନରେ ଦଶଥର ପାଣି ପିଅ।
ହ
ପନ୍ଦର ଥର ଯାଅ ମୋର ଏଇନେ ପରା ସେଇ ସିଚୁଏସନ। ମାନେ ହଁ ବା ମାନେ ବନ୍ଦ ହଉନି ମାନେ କିଛି ଗୋଟେ ସି ମାନେ ଦେଖ ଦେଖିଲେ ଗୋଟେ ହବ ଆରେ ମତେ ବୋଲି ନାହିଁ ମାନେ ପ୍ରାୟ ଏବେ ଦେଖେ ନା ଓଡିଆ ରେ କ ଓଡିଆ ରେ କ କଁ କହୁଚୁ।
ମୁଁ ତମ ପାଇଁ ବଟିକା ସଜେଷ୍ଟ କରିପାରିବି ଯଦି ଏଇଟା ମାନେ ବିଶ୍ୱାସ। ଥିବା ଆମ ଉପରେ ତାହେଲେ।
ହଁ ଯେ କିନ୍ତୁ ମତ୍ ତେ କାଇଁ ନାଗୁନି ଏଇଟା ମାନେ ଇରେଗୁଲାର ବୋଲି ମାନେ ଯେମତି ଲାଗୁଚି ଏଇଟା ଡେଇଁଲା ଭଳିଆ କାହିଁକି କହିଲୁ। ଆମର ସେ ଘର ସ୍ ଆମର ସେ ଘର ସାଇଡ ଛୁଆ ଗୁଡାଙ୍କୁ ଫାଷ୍ଟ ହେଇଥିଲା ତାପରେ ଏଇନା ମୋ ତେ ଏମିତି ଦି ଚାରି ଜଣଙ୍କୁ ଏମତି।
ବୁଝୁଛିି ଯେ ଝାଡା ଟାକୁ ଠିକ। କହିବାକୁ ଗଲେ ତମେ ଓ ଆର ଏସ ପିଇବ ଓ ଓ ଟୁ ବଟିକା ଗୋଟେ ଆସେ ନାଲି ନାଲି ସେଇ ବଟିକା ଟା ଖାଇବ। ଦିନକୁ ଗୋଟେ ଆଉ ଓ ଆର୍ ଏସ୍ ପିଇବ ତାହେଲେ ଠିକ୍ ହେଇଯିବ। କଣ ବାବୁଲି ଅଙ୍କଲ ତ ଆସି ଥିଲେ କଣ ଏଇନା ମୁଁ ଦେଖିଲି କଣ ହାଏ ହାଏ କହିକି ଫେରିକି ପଳେଇଲେ। ଆଜି ବୋଧେ ଖେଳ ଫେଳ ହବନି ଆଉ ହଁ ବାବୁଲି ଅଙ୍କଲ।
ହଁ ସିଏ ତ କଣ ଆମର ଆଗରୁ କଣ ଇଣ୍ଡିଆ ଟିମ ରେ କଣ ସିଲେକ୍ସନ ହେଇଥାନ୍ତା ତାଙ୍କର। ସେ କଣ କଣ ପଳେଇ ଆଇଲେ?
ହୁଁ ଏ ଅନୁଜ ଭାଇ ବି ଯାଉଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡକୁ ନେଇକି।
ଆଚ୍ଛା ଆଚ୍ଛା ନାଇଁ ସେ କଣ କହୁଥିଲେ ଧୋନି ତାଙ୍କର କଣ ମିତ୍ର ଏମିତି କଣ କଥା ହଉଥିଲେ।
ହଁ ବାବୁଲି ଅଙ୍କଲ ଙ୍କର। ଇଏ ନାହିଁ ତାଙ୍କ କଥା ଗୋଟେ କହିବି ଯେ ହଁ ହଉ ମୁଁ ପରେ କହିବି ତମକୁ। ଆଉ ଥରେ କହିବି ତମକୁ ତାଙ୍କ କଥା ଏଇଥର କଟା କୁହ।
ହଁ ସିଏ ମତେ କହୁଥିଲେ କି ଏଇ ଯୋଉ ମ ସିଏ ମତେ ଥରେ ବସିଥିଲେ ଆମେ ଏକଲା ବସିଥିଲୁ ଥରେ। ସେ ମତେ କହୁଛନ୍ତି କି ଏଇ ଯୋଉ ଆମର ଏମ ଏସ୍ ଧୋନୀ ମୁଭି ନାଇଁ।
ହଁ ହଁ।
ହଁ ସେ ଏମ ଏସ୍ ଧ୍ୱନି ମୁଭି ରେ ସେ
ବାହାଘର କୋଉଠି ଗୋଟେ ହଉଛି କେଜାଣି ବଢ଼ିଆ ବାଜା ଆଉଚି।
ହଁ ସିଏ ଛାଡ। ଏଇ ଯୋଉ ଏମ ଏସ୍ ଧୋନୀ ଯୋଉ ମୁଭି ନହିଁ କି ଏମ ଏସ୍ ଧୋନୀ। ହଁ ସେ ଏମ ଏସ୍ ଧୋନି ମୁଭିରେ ସେ ଯୋଉ ଧୋନିର ଯିଏ କୋଚ ହେଇଥିବ।
ହଁ ସିଏ ବାବୁଲି ଅଙ୍କଲ ସେଇଥି ପାଇଁ। ସେଇଥି ପାଇଁ କ୍ୟାଚ ଗୁଡାକ ଏତେ ଭଲ ଧରୁଉଛନ୍ତି ଫିଲ୍ଡିଙ୍ଗ ତାଙ୍କର ଏତେ ଷ୍ଟ୍ରଙ୍ଗ ଆଉ।
ହଁ ବା। ସେ କହୁଥିଲେ ଧୋନୀ କି ମୁଁ ଏତେ ଶିଖେଇଲି ଏତେ କଲି ଦେଖିଲା ବେଳକୁ କ୍ରେଡିଟ ଟା ସବୁ ନିଜେ ନେଇଯାଉଛି।
କ୍ରେଡିଟ ସବୁ ସାତ କହିକି ଥାଲା ନେଇଯାଉଛି ଆଉ ତମୁକୁ ତାଙ୍କୁ ଦେଇ ପାରୁନି।
ସେଇ ବା କ୍ରେଡିଟ ଆକୁଚଲି ବାବୁଲି ଅଙ୍କଲ କୁ ଦବା କଥା ଏତେ କଲେ।
ହୁଁ ହୁଁ ସେୟା ବା।
ହେଲା ତାପରେ ତାଙ୍କ ମୁଭିରେ ରଖିକି ତାଙ୍କୁ ଟିକେଟେ ଫିକେଟେ କିଣି ଆକୁ ପଇଲା ତାଙ୍କୁ ମାନେ ଗୋଟା ଫ୍ରି ରେ ଗୋଟା ଟି ଟିକେଟ ଦବା କଥା ଆଉ ଏତେ କରି ଗୋଟେ ଏମିତିଆ ଗୋଟେ। ତା ମାନେ ଲେଜେଣ୍ଡ ପ୍ଲେୟାର ଟାକୁ ଗୋଟେ ଖେଳ ଶିଖେଇଲେ।
ହୁଁ ଆଛା ତମେ ସେଇ ଯୋଉ। ଭାନୁ ସାରଙ୍କର ନମ୍ବର ଟା ତମେ ଭାନୁ ସାରଙ୍କ ପ୍ରୋଜେକ୍ଟ ଟା ତମେ ରେଜିଷ୍ଟର କରିଦେଇଥିଲ। ହ
ହଁ।
କେବେ କଲ ଆଜି।
ହଁ ସେ ତାଙ୍କର ବହୁତ କମ୍ପଲେନ ଆସିଲା କହିଲେ ନାଇଁ ମୋର ରେଜିଷ୍ଟର ଏପର୍ଯ୍ୟ କଣ ହେଇନି ତ ମୋର ଶୀଘ୍ର ରେଜିଷ୍ଟ
ଆଛା ତାହେଲେ କାମ କେବେ ପ୍ରୋଜେକ୍ଟ କେତେ ଭିତରେ ଆସିଯିବ। କାଲି ଆଛା ମୁଁ ଭାବୁଛି ମୋର ବି ଜଣେ। ଚିହ୍ନା ଅଛନ୍ତି ତାଙ୍କ ନମ୍ବର ଟା ଆଜି ରେଜିଷ୍ଟର କରିବି ମତେ ଟିକେ ଲିଙ୍କ ଟା। ମାନେ ପଠା ପଠି କରିଦେବେ ଯେମିତି ପ୍ରୋସିଜିଅର ହୁଏ ଆପଣଙ୍କର।
ହଉ। କିନ୍ତୁ ମତେ କିନ୍ତୁ ଗୋଟେ ମୁଁ ଭାବୁଛି ଏ କାମ ଦାମ ସବୁ ଛାଡିଦେଇ କି ଗାଁ ପାାଁ କୁ ପଳେଇବି ସିଆଡେ ଆଉ କିଛି ନୂଆ କାମ ଦେ
ନାଇଁ ନାଇଁ ଏଇଟା ଗୋଟେ ଆକ୍ଚୁଆଲି ଦେଖ ଏଇଟା ଗୋଟେ ପାର୍ଟ ଟାଇମ କାମ ହଉଛି।
ନାଇଁ ନାଇଁ ନାଇଁ ମତେ ଭଲ ଲାଗୁନି ମତେ ଭଲ ଲାଗୁନି ତୁଏଇ ଯାହା ପଛେ ଭାବେ ମ ମତେ ଭଲ ଲାଗୁନି ମତେ ଏଇଥରକ ଆର୍ଥରକ ଶୁଣ ଶୁଣ ଆର୍ଥରକ ଆର୍ ଏଥରକ ନାଇଁ ନାଇଁ ଆର୍ଥରକ ଯୋଉ ପେମେଣ୍ଟ ଫେମେଣ୍ଟ ଆମକୁ ମିଳେ ସି ସେଥିରେ ଆମେ ଖୋସୁଥିଲେ ତୁଖୋସୁଥିଲୁ ମୁଁ ଖୁସିଥିଲି ହେଲା। କିନ୍ତୁ ଏବେ ଦେଖ ଆମେ ଯୋଉ ଦେଖ ଖରା ତରାରେ ଭାଇ ଯୋଉ ଏତେ ଯୋଉ ଖଟଣି ପଡୁଛି ଆମକୁ। ଭାବେ ଯୋଉଡ଼ା ଖରାପ୍ ପରିଶ୍ରମ ହଉଛି ସେପରେ ମୁଁ ପୁଣି ଏଠି ଝାଡ଼ା ନାଡ଼ା ହେଇକି ପୁଣି ତଥାପି ଆଜି କାମକୁ ଦୌଡ଼ିକି ସେ ଦୁଇ ବସ୍ତା ବାଲି ଦି ବସ୍ତା ସିମେଣ୍ଟ ଏସବୁ ବି କିଣିବାକୁ ଯାଇଥିଲି। ଏତେ କରିକି ବି ଯଦି ଧର ପେମେଣ୍ଟ ଟା ମଳିଲାନି ତ କେମତି ଲାଗିବ କହିଲୁ।
ଶୁଣ ବୁଝିପାରୁଛି ତମେ ନିଯେ କହିଛ କଣ ସବର କା ଫଲ ମିଠା ହୋଥାଏ ଆଉ ଟିକେ ଧର୍ଯ୍ୟ ଧର ଏବେ ଏବେ ଖରାପ ଆସୁଛି ଏବେ ଖରାପ ଟାଇମ ଚାଲିଛି କେବେ ଭଲ ଟାଇମ ତ ଆସିବ ଗୋଟେ ଡବଲ ଡବଲ ଆସ ଆସିବ ପଇସା ଭଲ ଏମାନେ ପ୍ରୋଜେକ୍ଟ ଆସିବ ହାତକୁ ଭଲ ଚାଲିବ ଧୈର୍ଯ୍ୟ ରଖିଲେ ସବୁ ହବ।
ମୁଁ ସାଟିସଫାଏ ନାହିଁ ଆର୍ଥରକ ଆଇିଲା ମୁଁ ଗୋଟେ ଆର୍ଥରକ ଶୁଣ ଆର୍ଥରକ ଯୋଉ ଆଇ ଲା ମାଇ ମୁପୁରା ଖୁସିହେଇ ଯାଇଥିଲି ଯାହାହଉ ଆଇିଲା ଏଇଟା ହଉଛି ଆକୁ ହିଁ କହନ୍ତି ମେହନତ କା ଫଲ ଏବେ ଜାଣୁଛି କି ମେହନତ କା ଫଲ କିଛି ନଥାଏ। ପୂଜାକ ମାନେ ବକ୍
ନା ନା ଆକ୍ଚୁଆଲି ତମେ ଖାଲି ବସିଥିଲ ଯେହେତୁ ପଇସା ଟିକେ ମିଳିଲା ତମର ଆ ଆକ୍ଚୁଆଲି ସତ କଥା କହିବି ତମେ ଲା ଏଇଟାକୁ କୁହନ୍ତି ଲାଲଚ ସତ କଥା କହିବି। ମାନେ ତମେ ଭାବୁନି ମୋର ଅଧିକ ଆସିଛି ବୋଲି ମୁଁ ସେମିତି କହୁଛି ତମେ ଶୂନରେ ବସିଥିଲେ ଆମେ ଦି ଜଣ ଶୂନରେ ବସିଥିଲେ ଆମର କିଛି ହଉନଥିଲା ଆମେ କିଛି କାମକୁ ଯାଉନଥିଲେ ଘରେ ବସିଥିଲେ ଗାଳି ଶୁଣୁଥିଲେ। ପାଞ୍ଚ ଶହେ ଟଙ୍କାଟେବି ଯଦି ଇନକମ୍ କରୁଚେ ଏବେ ଆମକୁ କମ୍ ଲାଗିଲାଣି ଏହା ମାନେ କଣ ଆମର ଅଧିକ ଆମେ ଅଧିକ ଗ୍ରୀଡ଼ି ହେଇଗଲେଣି ଆମକୁ ଅଧିକ ପଇସ ଦରକାର ଆଉ କିଛି ନୁହେଁ। ଯେତିକି ମିଳୁଛି ମୁଁ କହୁଛି କଣ ଯେତିକି ମିଳୁଛି ଆମକୁ ଖୁସି ହେବା କଥା।
ଆଚ୍ଛା ହଉ ତୋ କଥା ମୁଁ ଧଇଲି ହେଲା। ଟଙ୍କା ଟେ ନଥିଲା ଦି ଟଙ୍କା ନଥିଲା କିଛି ନଥିଲା। ମୁଁ ତୋତେ ଗୋଟେ କଥା କହୁଛି ହଉ ମୁଁ କହୁଛି। ଆମେ ଯୋଉ ଏତେ କାମ କଲେ ସେ ଯୋଉ ରୋଡ ପୋଡ କାମ ହେଲା କିମ୍ବା ସେ ଯୋଉ ବ୍ରିଜ କାମ ହେଲା ଏତେ ଯୋଉ କାମ କଲେ ପରିଶ୍ରମ ଯାହା ହେଲେ ବି ମୁଁ କହୁଛି ହଁ ମୁଁ କହୁଛି କି।
ସେମିତି ଦୈନନ୍ଦିନ କରେ ତମେ ବ୍ରିଜ୍ କାମ କର ମୁଁ ବି ବ୍ରିଜ୍ କାମ କରେ ଟିକେ ଏକ୍ସଟ୍ରା ଟିକେ ବ୍ରିଜ କାମ କଲେ ଏକ୍ସଟ୍ରା ଦି ଟଙ୍କା ଆସୁଛି। ଆଉ କିଛି ସେତେବେଳେ କେତେବେଳେ ଟଙ୍କା ଟେ ଆସୁଛି କେବେ ଦି ଟଙ୍କା ଆସୁଛି।
ତୋ ଠାରୁ ଅଧିକ ମାନେ ପଇସା କାହାର ମୋର ଅଛି। ଏବେ ବି ଏବେ ବି ଧର ଦେଖେ ତୋ ଠାରୁ ଅଧିକ ପଇସା କାହାର ଅଛି? ତୋଠାରୁ ଅଧିକ ପଇସା ମୋର ଅଛି କିନ୍ତୁ କିନ୍ତୁ ଏଇଟା ଏଇ ଯୋଉ ଏବେ କାର ମୁଁ କଣ ଆଗରୁ ପେମେଣ୍ଟ ବେଳେ ମୁଁ ଏମିତି କିଛି ହଉଥିଲି କି ନାଇଁ ଏଇଟା ମତେ ଏତେ ମିଳିଲା ତତେ ସେ ତେ ମିଳିଲା କିଛି କହୁଥିଲି କି? କିନ୍ତୁ ଏଇଟା ଦେଖେ ଭାଇ ଏଇଟା ମୁଁ ଏଣ୍ଟ୍ରି କରୁଛି ନିଜେ ଦେଖେ। ନା ମତେ ହଁ କିନ୍ତୁ ଏଇଟା ବହୁତ ବହୁତ ମତେ ଆକ୍ଚୁଆଲି ମତେ ବାଧିଲା ଆକ୍ଚୁଆଲି ବାଧିଲା ଏଇଟା ଆକ୍ଚୁଆଲି ଆଉ ଦୁଇଶହ ତିନିଶହ ବି ଦେଇଦେଇଥିଲେ ତିନିଶହ ଦେଇଦେଇଥିଲେ ହଁ ଗୋଟେ ହ ଚଳିବ କିଛି ନହିଁ। ହଁ ସେଇଭଳିଆ ଆଉ ମାନେ ମୁଁ ଗୋଟେ କହୁଛି ଗୋଟେ। ହେଲା ହଁ ହଁ ଗୋଟେ ଯାଇଥାନ୍ତା କିନ୍ତୁ ଏଇଟା ଗୋଟେ ଠିକ ହେଲାନି ଗୋଟେ।
ଓ ହଉ ଛାଡ ଦେଖ ଯାହା ହାତରେ ଯାହା ଥିବ ତାହା ଭାଗ୍ୟ ରେ ସେୟା ହବ। ଆମେ କିଛି କରିପାରିବାନି ସେଥିରେ ଆମ ହାତରେ ନାଇଁ ନା ଜିନିଷ ଟା। ତାଙ୍କ ତାଙ୍କ ଯାହା ମ୍ୟାନେଜର ଯାହା ଦଉଛି ତାଙ୍କର ମାନେମର ଟିମ୍ ମ୍ୟାନଜର ପ୍ରୋଜେକ୍ଟ ମ୍ୟାନଜର ଯିଏ
ହଁ
ହଁ ହଉ ଛାଡ଼
ତାମାନେ ତମେ କହୁଛ ମୁଁ ଏତିକିରେ ଖୁସି ହେଇଯିବି ଏତିକିରେ ଖୁସି ହେଇଯିବି
ନା
ମ ମୋର ଇଚ୍ଛା ନାହିଁତ କଥା ବିଶ୍ୱାସ କର ଆଉଛିଟା ଯଦି ଆ ଯାଇଥାନ୍ତା ମୁଁ ଖୁସି ହେଇଥାଆନ୍ତି
ଓ ହଉ କାମ ପଡିଛି ଆହୁରି ମାନେ ପ୍ରୋଜେକ୍ଟ ଅ ସିଏ ଆଉ ତିନି ଚାରି ମାସ ସେଇ ଭିତରେ ଆମେ ଗୋଡ଼ିଏ କୋଟି କୋଟି ଖଣ୍ଡେ ଇନକମ୍ କରିଦେବା
କଣ କରିବା ଆମ ତେ ତ ଭଲ ଲାଗୁନି ଆମ ଆଉ କଣ କରିବା
ହଉନି ବ୍ୟସ୍ତ ହବନହିଁ ଟିକଏହିଲ କଣ୍ଟ୍ରାକ୍ଟ ଫୋ କଣି ପ୍ରୋଜେକ୍ଟ ମାନେଜର ଡାକିଲଣି
ହଉ